ଆ ଆଜ୍ଞା।
ଆଜ୍ଞା ନମସ୍କାର।
ଆଜ୍ଞା।
ଆଜ୍ଞା କଣ କହୁନାହାନ୍ତି ଆପଣଙ୍କୁ ଆଜ୍ଞା ଖିଆ ପିଆ ତ କେତେବେଳୁ ସଇଲାଣି। ତ ଆପଣଙ୍କ ଖିଆ ପିଆ ଏତଳ ଯାଏଁ ସରିନି।
ନାଇ ଆମର ସରିକି ବୁଲୁଚୁ ଟିକେ ଆଉ।
ବୁଲାବୁଲି କରିବା କୁ ବହୁତ ଭଲ ଲାଗେ ବୋଧେ।
ହଁ ବହୁତ।
ତ ଆପଣ ତ ରଜରେ କୁଆଡେ ବୁଲି ନାହାନ୍ତି କାଇଁ।
ରଜରେ କଣ କରିବା। ରଜରେ ପା ହେଇପାରିଲାନି କିଛି ଆଉ। ଏ ଟାଇମ୍ ସାଥ ଦେଲାନି ନା।
ତ କଣ ହେଲା ଆପଣ କୁଆଡେ ବହୁତ କାମରେ ବ୍ୟସ୍ତ ରହି ଯାଇଥିଲେ ନା କଣ।
ହୁଁ ହୁଁ।
ଆପଣ ବ୍ଲକ୍ କରୁନାହାନ୍ତି।
ହଁ ସେମିତି ମଝିରେ ମଝିରେ ସପ୍ତାହକୁ ଗୋଟେ ଏନ୍ତି
ହୁଁ ପ୍ରାୟତଃ ଆପଣ କେଉଁ କେଉଁ ଆପ୍ ର ବ୍ୟବହାର କରୁଚନ୍ତି ଏ ଯୋଉ ବ୍ଲଗ କରିବା ନାଗି।
ଉଁ ଇନ୍ ଶଟ।
ତ ଇନସର୍ଟର ସେ ଲୋଗଟା କାଇଁ ବେଶୀ ଟାଇମ ତ ଇନସର୍ଟର ଲୋଗ ଆସୁନି କଣ ଆପଣ ସେ ଇଏ କରିଛନ୍ତି ମେମ୍ବରସିପ ନେଇଚନ୍ତି ପଇସା ଦେଇଚନ୍ତି।
ନାଇଁ ମୋର ଆଡ ଫ୍ରି ଆଡ ଦେଖିଦେଲେ ଫ୍ରି ହେଇଚି କଟି ଯାଉଚି।
ଆଜ୍ଞା ଆଜ୍ଞା ମୁଁ ବୁଝିଲି ବୁଝିଲି।
ଆଜ୍ଞା।
ଆପଣ ମେହନତ କୁ ମୁଁ ବୁ ଗୋଟେ ବହୁତ ସୁନ୍ଦର ଦୃଶ୍ୟ ଦେଖୁଚି ଆପଣ ମେହନତ ବଢ଼ିଆ କରୁଚନ୍ତି।
ତ ଏମିତି ମେହନତ କରନ୍ତୁ ଆଗକୁ ବଢିବେ।
ଆପଣଙ୍କର ଆଉ କଣ କିଛି ଭିଡିଓ ଆସୁନି।
ଦେଖନ୍ତୁ ମୁଁ ଭିଡିଓ କରିବା ପାଇଁ ତୁ ଟାଇମ ଖର୍ଚ୍ଚ ହଉଛି ଯାହା ଫଳରେ ମୋର ସବୁ କିଛି ବଦଳି ଯାଇଚି ପାଠ ପଢା ଦୌଡା ଦୌଡି ସବୁ କିଛି। ତ ମୁଁ ଭାବୁଛି ଭିଡିଓ ନକରି କିନା। ଆଗେ ଟିକେ ନିଜ କୁ ଟାଇମ୍ ଦେଇଦେବି ତ କୋଉଠି ଜବ୍ ଫବ୍ ହେଲେ ଭିଡିଓ କରିବି ଆଉ।
ହୁଁ ନିଶ୍ଚିନ୍ତ।
ତ ଆପଣ ଖାଇଲେ କଣ ଟିକେ କହିବେ?
ଭାତଟେ ଡାଲମାଟେ ଆଳୁ। ବାଇଗଣ ଜହ୍ନି ଭଜାଟେ ଆଉ। ଓ କଖାରୁ ଫୁଲ ବରାଟେ।
ଆ ଅତି ସୁନ୍ଦର ଆପଣ ଯାହା ଭଲ ଭଲ ଜିନିଷ ଖାଉଚନ୍ତି।
ହୁଁ ଆଉ। ଆପଣ ନିଜେ ରୋଷେଇ କରିଛନ୍ତି ନା ଘରେ କିଏ ରୋଷେଇ କରୁଛନ୍ତି ଆପଣଙ୍କର?
ଦେଖନ୍ତୁ ଆମ ଘରେ ଆମର ଜଣେ ଅଛନ୍ତି ସାନ ବୋଉ ସିଏ ରୋଷେଇ କରିଦିଅନ୍ତି। ଭାତ ଡାଲି ଆ ଆଳୁ ଭର୍ତା।
ହୁଁ ହୁଁ ଆପଣ ଟିକେ ଟିକେ ସାହାଯ୍ୟ କଲେ ହୁଅନ୍ତାନି?
ମତେ ସାହାଯ୍ୟ ମୁଁ କରେନା କାରଣ ଅଛନ୍ତି ଲୋକ ଏତେ ନା ସାହାଯ୍ୟ କରିବାକୁ। ଆଉ ଆପଣ କୁଆଡେ ବୁଲାବୁଲି କରିନାହାନ୍ତି ଆଉ?
ନାଇ ଆଉ କୁଆଡେ ଯାଇନି ବୁଲାବୁଲି କରିବାକୁ। ଓ ଆପଣ କହୁଥିଲେ ବା ପୁରୀ ଯିବା।
ଆପଣ ପଞ୍ଚୁ ପାଣ୍ଡବ ଦେଖିଛନ୍ତି?
ପଞ୍ଚୁ ପାଣ୍ଡବ ଆମର ଏପଟେ ତ ଓଳାଶୁଣି?
ହୁଁ ହୁଁ ନା ନା।
ଆଉ ଆମ ଶନି ପାହାଡ?
ହଁ ସେଠିକି ଯାଇଛି।
ଆଉ କେମତି ଲାଗେ ସେଠିକାର ଦୁର୍ଶ୍ୟ?
ହଁ ଲାଗେ କଣ ଫୁଲ ଫୁଲ ଗଛ ସବୁ ଲା ଗିଚି ଘାସ ପଡିଆ ଠାକୁରଙ୍କର ତ ପୁରୁଣା କାଳିଆ ମନ୍ଦିର ଠାକୁରଙ୍କର।
ତ ସେଠିକି ଆପଣ ଯାଇଁକି ବଇଚନ୍ତି କଣ?
ଏଟା ସେଟା ହଉଛି ଲଭର ମାନଙ୍କ ପାଇଁ।
ଓହୋ।
ବସିନି ଏତେ ସମୟ ଜଷ୍ଟ ଖାଲି ଟିକେ ବୁଲାବୁଲି କରିକି ଆସିଚୁ।
ଆଜ୍ଞା ଆଜ୍ଞା।
ଆ ଆପଣ ପାହାଡ ଚଢିନାହାନ୍ତି?
ହଁ ମୁଁ ପାହାଡ ଚଢିଛି। ମୁଁ ପାହାଡ ଚଢଚି ଏ ମାନେ ଯାଇଥିଲୁ ଗୋଟେ କ୍ୟାମ୍ପ ଯାଇଥିଲୁ ଆ। ଏଇ ଦଶ ଦିନ ତଳେ ଗୋଟେ କ୍ୟାମ୍ପ ହେଇଥିଲା ଆମ କଲେଜରେ ମୁଁ ଯାଇଥିଲି। ଭାଇ ଆମ ପାହାଡଟା ବେଶୀ ତ ଉଞ୍ଚା ନୁହଁ।
ହୁଁ ହୁଁ।
ତଥାବି ସେଇ ଉମ୍ ପାଆଂଶ ମିଟର ପାଖାପାଖି ଆଉ।
ହୁଁ।
ପାଆଁଶ ମିଟର ହେଲେ ପାଞ୍ଚ କିଲୋମିଟର ଜାଣିପାରୁଚନ୍ତି?
ଆଜ୍ଞା।
ହୁଁ ତ ସେଇ ବାଟା ଚଢିକି ଗଲୁ। କିଛିଟା କିଛି ବାଟ ଦୌରା କିଛି ବାଟ ଏମିତି ରାସ୍ତା ଥିଲା ଏମିତି ଏମିତି ଅଧା ବାଟରେ ଯାଉ ପୁଣି ରୋଷେଇ କରୁ ପୁଣି ଖାଉ ଫେର ଅଧା ବାଟେ ଚାଲୁ ଏମିତି ଏମିତି ଗଲୁ ଉପରକୁ ଆଉ।
ହୁଁ ହିମାଳୟ ଚଢୁଥିଲ ବୋଧେ?
ହୁଁ ଆପଣ ଏମିତି କ୍ୟାପିଙ୍ଗ କରିଆ କର ନାହିଁ କ୍ୟାମ୍ପ ଫାମ୍ପ ଆପଣ କଲେଜରେ ଆସନା?
ନା ଆମର ସେମିତି ଆସିନି।
ହୁଁ ହୁଁ। ନା ଆସିଲେ ଆପଣ ଯିବେନି ଆପଣ ଚଢି ପାରିବେନି ବୁଝିପାରୁଚନ୍ତି। ଆପଣ ସ୍ୱାସ୍ଥ୍ୟ ହଁ ଆପଣଙ୍କ ସ୍ୱାସ୍ଥ୍ୟ ବଧେ ଏମିତି? ତ ମୁଁ ଭାବୁଚି ଆପଣ ନଗଲେ ବହୁତ ଭଲ ହବ।
ହ ଯିବା ନା ନଗଲେ କେମିତି ହବ ଆପଣ ଚଢି ଯାଉଚନ୍ତି ଆମେ ଚଢିପାରିବୁନୁ? ଚଢିବାକୁ ପଡିବ। ନହେଲେ ଲାଗୁ ହଇରାଣ ହବ ଭବିଷ୍ୟତରେ।
ଆପଣ ଏଇ ଯୋଉ ଦୌଡା ଦୌଡି ଟିକେ କରନ୍ତୁ ଆସନ୍ତୁ କୋଉ କୁଡେ ଯିବା ଟିକେ କଟକ। ତ ଆଗକୁ ଓଡିଶା ପୋଲିସ ଅଛି ତ ମୁଁ ଭାବୁଚି କରିବା।
ହୁଁ ମୁଁ ତ ଏଇ ଯାଉଚି ଜୁଲାଇ ମାସରେ କଟକ।
ପୁଣି ରିଷ୍ଟାଟ ହବ କି ଆପଣଙ୍କର?
ହୁଁ।
ବାଃ ପରୀକ୍ଷା ଅଛି।
କମ୍ ବ୍ୟାକ।
କମ ବ୍ୟାକ ହେଲେ
ଆଁ?
ଆଉ କୁହନ୍ତୁ ଆପଣ କଣ ଆପଣଙ୍କର ଆଉ କେତେଟା ଫୋନ ଟା ଅଛି କେତେଟା ଆପଣଙ୍କ କେତେଟା ଗାଡି ଫାଡି କିଣିଲେଣି ଟିକେ କୁହନ୍ତୁ।
ନାଇଁ ସେ ଯାଏ ତ ସକ୍ଷମ ହେଇନୁ।
ହୁଁ।
ଘର ପଇସାରେ ଚାଲିଚି ଆଉ ଫୋନ ଟା।
ଓ ସେଟ୍। ମୁଁ ଭାବିଲି ଆପଣ ଯୋଉ ବ୍ଲଗ କରିଚନ୍ତି ତା ଦେହରେ ପ୍ରାୟତଃ ମୁଁ ଭାବିଲି କିଛିଟା ଆଇଥିବ ଇନକମ୍।
ନା କିଛି ଆସିନି ନା।
ଆପଣଙ୍କ ଭି ଭ୍ୟୁଜ୍ ପ୍ରାୟ କେତେ ଯାଉଚି?
ନା ସେମିତି ଆଉ ମାନେ ଡାଉନ ହେଇଯାଇଚି।
ଆରେ ଭାଇ ୟେ କ୍ୟା ତ ଆପଣ ନଈକିଆଜି ଗାଧେଇ ଯାଇଥିଲେ?
ହଁ ଆଜି ନଇକି ଯାଇଥିଲି। ନଇରେ ବର୍ତ୍ତମାନ ଟିକେ ପାଣି ବଢିଇଯାଇଚି। ଆଜ୍ଞା?
ପାଇପରେ କଣ ପାଇଁ ଗାଧଉ ନାହାନ୍ତି?
ପାଇପରେ ଗାଧେଇଲେ ଗୋରା ପଡିଯିବି ନା ସେଇଥିପାଇଁ ନଇକି ପଳଉଚି।
ଓହୋ ଗୋରା ପଡିଗଲେ ସମସ୍ତେ ଭାବିବେ ତମେ ବ୍ରିଟିଶର କିଏ ବାଡେଇବ କାଳେ ନାଇଁ କି?
ହଁ। ହଁ ବା।
ବୁଝିପାରୁଚି ବୁଝିପାରୁଚି ଏଇଟା ତ ଠିକ। ଦେଖ ନଈଟା ବଢିଚି ତ ଆପଣ ବୁଡିଯିବେ ଯଦି।
ବୁଡି ଯାଇସି ଦେଖିଆ ବୁଡିଯିବା ବୁଡିଯିବା କଣ ପହଁରା ଶିଖିଚି ପଳେଇଆସିଆନି।
ଆପଣ ପହଁରା ବି ଶିଖିଚନ୍ତି?
ହଁଅଁ
ୟାରେ ବାଃ। ତ କେବେ ଆସନ୍ତୁ ପହଁରା ପହଁରି ହବା।
ହଁ ମୁଁ ଏଇଠୁ ପହଁରି ପଳେଇବି ତମ ନଈଯାକେ ସେଇଠୁ ପହଁରା ପହଁରି ହବା ଆଉ।
ତ ଆପଣ କେବେ ମାଛ ଧରିଚନ୍ତି?
ହୁଁ ବହୁତ।
ଆଉ ଆପଣ ଭୋଜି ଫୋଜି ଗାଁ ରେ ହୁଏ।
ହଁ ଏବେ ଏବେ କେତେ ଭୋଜି ଗଲା ଆଉ କଣ ଭୋଜି ଖାଇବାକୁ ଆଉ ଇଛା ହଉନି।
ତ ଭୋଜିରେ ଆପ ଅହ ଆପଣଙ୍କ ରାତିରେ ଲକ୍ ଡ୍ରାଇଭ ଯାଇଚନ୍ତି?
ହଁ ରାତିରେ ଯାଇଚୁ ଲଙ୍ଗ ଡ୍ରାଇଭ ରେ ଆମେ ଯାଇଥିଲୁ ଥରେ ପୁରୀ ଯାଇଥିଲୁ। ତାପରେ ଥରେ ଆମେ ଯାଇ ଥିଲୁ ଆମର ପବିତ୍ର ବାବୁଙ୍କ
ରାଉଲକେଲା ଯାଇଥିଲୁ।
ହୁଁ।
ଯାଇଚୁ ଲଙ୍ଗ ଡ୍ରାଇଭ ରେ ସାଙ୍ଗ ସାଙ୍ଗେରେ ଆଉ।
ଅହ ତମ ରାଜୁ ଭାଇ ରାଜୁ ଭାଇ ତ ଆସିବେ କୁଆଡେ? ଷୋଳ ତାରିକ ମତେ ଯେତିକି ସୂଚନା ମିଳିଚି। ତ ସିଏ ଗୋଟେ ବହୁତ ଭଲ ଲୋକ ଜାଣିଚନ୍ତି?
କ୍ଷ୍ୟାତି ଅଛି ତାଙ୍କର ଏଇ ଏରିଆ ରେ ତାଙ୍କର କ୍ଷ୍ୟାତି ଅଛି ତାଙ୍କର।
ଦେଖନ୍ତୁ ତାଙ୍କର ଅଧିକା କ୍ଷତି ଯୋଉ ଆମର। ସାଲେପୁର। ସାଇ ବାବା ମନ୍ଦିର ଇଆଡେ ସାଇଡ ରେ ଅଧିକା କ୍ଷତି ତାଙ୍କର।
ଆଉ ଆମର ଏଇ ଖା ଖାନନଗର ସାଇଡ ରେ ବି ଟିକେ ରହିଯାଇଚି।
ହୁଁ ସେପଟେ ହଁ ସେମତି ରହିଯାଇଚି।
ଆଉ କିଛି ବର୍ଷ ତଳେ କିଛି ବର୍ଷ ତଳେ ସେ କୁଆଁଉଁ କୂଆଁପାଳ ସାଇଡ ବି ଥେଲା। ତାରପରେ ସବୁଆଡେ ବ୍ୟାପି କି ରହିଚନି।
ମୋତେ ଲାଗୁଚି ସିଏ ଯୋଉ ସମ୍ବଲପୁର୍ ଯାଇଚନ୍ତି ସେଠି ବି କିଛି ଖ୍ୟାତି କରିକି ଆସିବେ।
ହଁ ସେଇ ସମ୍ବଲପୁରୁ ନବରଙ୍ଗପୁରୁ ସେକର ସାଇଡ୍ ସେ ସବୁ କରିଦେବେ। ରାଜୁବାବୁ କହିଲେ ଖାଲି କାମ ହେଇଯିବ ସାଙ୍ଗେ-ସାଙ୍ଗେ।
ହଁ-ହଁ ତାଙ୍କର ବହୁତ୍ ଚିହ୍ନା ଜାଣିଚନ୍ତି କି?
ଆଜ୍ଞା।
ତ ମତେ ଲାଗୁଚି ତାଙ୍କ ନାଁରେ ଆମେ କିଛିଟା। ଆଉ ଯଦି ମାନେ କୋଚିଂ ସେଟର ବି ଖୋଲିବା ତ ଚାଲିବ।
ହୁଁ ତାଙ୍କର ସହଯୋଗ ମିଳିଲେ ସବୁ କିଛି ହେଇପାରିବ। ଆଉ ସନାବାବୁ କଥା ଜାଣିଚନ୍ତି।
ସିଏ ତ ଆମର ସେଗର ବାଜି ଚୌକ ଟା ତାଙ୍କର ଆଉ।
ଆ ହାଁ ହାଁ ଢେଙ୍କାନାଳ ବାଜିଚୌକ ସେଇଟା ହଉଛି ତାଙ୍କର। ତ ମତେ ଲାଗୁଚି ତାଙ୍କ ସହଯୋଗରେ ଆମେ ଢେଙ୍କାନାଳରେ ଯେତିକି ଦର୍ଶନୀୟ ସ୍ଥାନ ଅଛି ଆମେ ବୁଲି ପାରିବା।
ହୁଁ ନିଶ୍ଚିନ୍ତ ମୁଁତ ଯିବାର ଅଛି ମୁଁ କଥା ହେଇଥିଲି ଆପଣବି ଚାଲୁନାନ୍ତି
ହୁଁ ହଁ-ହଁ ଥେ ବାବୁଙ୍କୁ ଯଦି କହିବେ ତ ମୁଁ ଭାବୁଚି ଆମର ବହୁତ୍ କମ୍ ମୂଲ୍ୟରେ ବହୁତ୍ ଜେଗା ବୁଲି ପାରିବା।
ହଁ ମୁଁତ ତାଙ୍କ ସାଙ୍ଗରେ କଥା ହେଇଚି ଆପଣ ଯଦି ଚାହିଁବେ ଯାଇପାରିବେ ଆମ ସାଙ୍ଗରେ।
ତ ମାନେ କଥା ହେଇଚନ୍ତିତ ଆପଣ ମତେ ଡାକିବେନିନା କଣ?
ହଁ ଏଇକଥା କହୁଚିବା। ଆପଣ ଯଦି ଆପଣ ଟାଇମ୍ ଫ୍ରିଥିବ ତାହେଲେ ଆପଣ ଯାଇପାରିବେ କିଛି ନାହିଁ।
ହୁଁ-ହୁଁ ଆ ମତେ ଯଦି ଆପଣ ନ ଦୟାକରି ଡାକିବେ ତ କିଛି ନାହିଁ ମୁଁ ଯିବି।
ନା ଆମେତ ଆପଣଙ୍କ ଦୟାରେ ଚାଲିଚୁ ଆମର ଆଉ କଣ ଦୟା। ଚାକିରିଆ ଲୋକମାନେ ଯଦି ଦୟା ହବ
ଭାଇ ଆମ ଏଠି ଟିକେ ଗୋଟେ ଆମ ଏଠି ଗୋଟେ କାମ ପଡ଼ିଗଲା ତମୁ ଏବେ
ଆଜ୍ଞା ନିଶ୍ଚିନ୍ତ। ଧନ୍ୟବାଦ୍।
ଡିଷିଆର୍ କାଟିଦେବେ
ଆଜ୍ଞା।